ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ସାର୍ ନମସ୍କାର। ହ୍ୟାଲୋ।
ନମସ୍କାର କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି।
ହଁ ହଁ ହଁ
କଣ ହାଲଚାଲ ଆଉ?
କଣ ଆଉ କହିିବା? ଆାଇ ଯ ଆର୍ଯ୍ୟ ବିବାହ ପ୍ରଥା ତହୁ ମନ୍ତ୍ରରେ ଏପଟେ ବ୍ୟାପି ଚାଲିଛି। ସେ ପବ କରିବା ଆମେ ରିସେଣ୍ଟଲି ଗୋଟେ କେସ ଟେ ଦେଖିଲୁ ତ ଆମେ ସେ ଗୋଟେ ଚ-ଚ-ଚଉଦ ପନ୍ଦର ବର୍ଷର ଚଉଦ ପନ୍ଦ ପ ପନ୍ଦର ବର୍ଷର ମାତ୍ର ଝିଅଟେ ସେ ଗୋଟେ ତ ଆମର ସେ ଗୋଟେ। ହଁ ସ୍ଵେଚ୍ଛାସେବୀ ଅନୁଷ୍ଠାନର ଗୋଟେ କିଛି ଜଣ ଆମର କା କାର୍ଯ୍ୟକର୍ତ୍ତା ଅଛନ୍ତି ଆମର। ଆମର ମାନେ ନିକଟତର। ତ ସେମାନେ ଆମକୁ ସମ୍ପର୍କ ମାନେ ଖବର ଦେଇଥିଲେ ଆଉ। ମାନେ ଅମକ ଦିନ ଏଇ ମାନେ ବା ବାହାଘରଟି ସମ୍ପନ୍ନ ହଉଛି ତ ଆମେ ସଙ୍ଗେ ସଙ୍ଗେ ଆମେ ଯୋଉ। ଜିରୋ ନାଇନ୍ ଏଇଟକୁ କଲ୍ କରିକି। ଆମର ଯଉ ଉ ଆ ଶିଶୁ କଲ କଲ୍ୟାଣ ବିଭାଗର ଯୋଉଁ ମୁଖ୍ୟ ଯିଏ ରହୁଛନ୍ତି।
ହଁ।
ସି ପି ଓ ମ୍ୟାଡ଼ାମ। ତାଙ୍କୁ ଧ ଧରିକି ଯାଇକି ସେ ବାହାଘର ର ଟି ଇ ର କି ଥିଲୁ ଆଉ। ଆଜି ତ ଜଷ୍ଟ କଲୁ ଆଉ।
ହଁ ଆପଣ ପୁରା ବ ଟାଏଡ ଜଣାପଡୁଛନ୍ତି ଆଉ ସେ ବ୍ୟସ୍ତ ମାନେ ପୁରା ବ୍ୟସ୍ତ ଥିଲେ ଆଉ। କଥାବାର୍ତ୍ତା ରୁ ଜଣା ପଡୁଚି ଆଉ।
ଦେଖିବାକୁ ବହୁତ ମାନେ ଦ ଦୟନୀୟ ଲାଗୁଛି ଜିନିଷ ଗୁଡ଼ା ଯେ ଏତେ ଛୋଟ ଛୋଟ କମ୍ ବୟସର ଝିଅ ଗୁଡ଼ାକ। କରି ଦି ନ୍ତି ବ।
ହଁ ଝିଅ ରେ ମାନେ କହନ୍ତି ତା ନ କରିବା ପର୍ଯ୍ୟନ୍ତ ସବୁ ଆ ଆ ସବୁ। ସବୁ କରିଦେଲେ ନା କଣ କରିବା ନିୟମର ପରିସରରେ ସମ ଅଛ କାନୁନ ପରି ସମ ଲୁ ସେ । ହାଲୋ।
ଏଇ ଛୋଟ ଛୋଟ ଝିଅ ମାନଙ୍କୁ ଯୋଉ ବାଲ୍ୟ ବିିବାହ ହଉ ଚି ହାଲୋ।
ହଁ ହଁ ହଁ ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ।
ହଁ ଏଇ ଆପଣ ଯାଇଥିଲେ। ଆଉ ସେଇଟା କିଛି ସମାଧାନ ହେଲା କି?
ସେଇଟା ହିଁ କହୁଥିଲି ଯେ ଆମେ ଜିଲ୍ଲା ପ୍ରଶାସନର ଆମର ଡି ସି ପ୍ଲିନ ଆମର ବ ସଲ୍ୟାଣ ବିଭାଗ ଅଧିକାରୀ। ଆଉ ପୋଲିସ ପ୍ରଶାସନ ମଧ୍ୟ ଆମ ସହିତ ଯାଇଥିଲେ ଯଦି କିଛି ସେଠି ମାନେ ବ ଅଲଗା ପ ପରିସ୍ଥିତି କିଛି ଉପୁଜିବ ତାହେଲେ ଆମକୁ ବି ତ ସୁରକ୍ଷା ଦରକାର ନା।
ହଁ ଏବେ ଟିକେ କ୍ଲିୟର ଶୁଭାଗଲା ଆପଣଙ୍କର କଥା।
କାଳେ ଠେଙ୍ଗା ଧରିକି ଆମକୁ ବାଡ଼ାବାଡ଼ି କରିବେ କି କଣ କରିବେ ଯଦି ସେଥିପାଇଁ ପୋଲିସ ପ୍ରଶାସ ମଧ୍ୟ ଆମ ସହିତ ଯାଇଥିଲେ।
ହଁ ଆପଣଙ୍କର ପୁରା ସୁରକ୍ଷାରେ ଆଉ।
ହଁ ହଁ ହଁ ନିହାତି ଭାବେ। ମୁଁ ଯାହା ମାନେ ପଢି ପଚାରିକି ବୁଝିଲି ସେମାନଙ୍କର ମୁଖ୍ୟତଃ କିଛିଟା ମା
ବହୁତ ଇଏ ଦୟନୀୟ କାମ ଗୁଡା ରହୁଛି। ସେମାନେ ତ ପ୍ରଥମେ ତ ମାନେ ଝିଅକୁ ଗୋଟେ ଆମର ବୋଝ ବୋଲି ବୁଝନ୍ତି ତ ସେଇଥିପାଇଁ ତାଙ୍କେ ଚାହୁଁ ଚନ୍ତି ଯେ ଯଥାଶୀଘ୍ର ଇଏ କେମିତି ଆମଠୁ ଦୂରେଇ ଯାଉ ଆଉ ସିଏ ତାର ସଂସାର କରିନୋଉ। ତାକୁ ବାହା ଦେଇଦବୁ ଆମଠୁ ସେ ଦୂରେଇ ଯାଉ ଏଇଭଳିଆ ତାଙ୍କେ ଭାବୁଛନ୍ତି?
ଏବେ ଗୋଟେ ଜୀବନ ତ ତାର ନଷ୍ଟ ହେଇଯିବ ପରେ ଆଉ ଗୋଟେ ଦିଟା ତିନିଟା।
ଆଉ ଗୋଟେ ହଁ ନିହାତି ନିହାତି ସେମାନେ ଆହୁରି ନ ହଁ କାରଣ ସେମାନେ ବି ବିକଳାଙ୍ଗ ହେଇକି ମଧ୍ୟ ଜନ୍ମ ନେବେ।
ଜନ୍ମ ହେବେ ହଁ।
କାରଣ ସେମାନଙ୍କୁ ସେତିକି ପରିମାଣର ସ୍ତନ୍ୟ ପାନ ବି କରିନ ପାରନ୍ତି। ବିଭିନ୍ନ ପ୍ରକାର ଅଛି ବୈଜ୍ଞାନିକ କାରଣ। ତ ତାର ଜୀବନ ଟା ବି ପୁରା ଜରଜୀର୍ଣ୍ଣ ଅବସ୍ଥାରେ ହିଁ ବିତିବ ନା ଯଦି ବିକଳାଙ୍ଗ ପିଲାଟି ବି ଜନ୍ମ ନେଲା ଏଇ ଜିନିଷ ଗୁଡା ଗାଁ ଲୋକଙ୍କୁ ବୁଝେଇବା ନିହାତି ଦରକାର ହଉଛି। ଛୋଟ ଛୋଟ ହଁ। ଛୋଟ ଛୋଟ ଆମର ସଂଗଠନ କରିକି କିଶୋରୀ ବାଳିକା ଗ୍ରୁପ୍ ଗୁଡ଼ା କରିକି। ଆଉ ଆମର
ଅଙ୍ଗନବାଡି ଦିଦି ଆଶା ଦିଦି ମାନଙ୍କୁ ନେଇକି ସଚେତନତା ପ୍ରୋଗ୍ରାମ କରିବା ନିହାତି ଦରକାର ହଉଚି। ଆପଣଙ୍କ ଅଞ୍ଚଳରେ ଏଇଭଳିଆ ସଚେତନ ପ୍ରୋଗ୍ରାମ ହଉଚି? କେମିତି କଣ କାମ କରୁଚନ୍ତି ଆଶା ଅଙ୍ଗନବାଡି ଦିଦି?
ଏ କିଶୋରୀ ଝିଅ ମାନଙ୍କୁ ନେଇକି ପ୍ରତ୍ୟେକ ମାସ ସ ତାଙ୍କୁ ଡକା ହେଇକି ସବୁ ବିଷୟରେ ଟ୍ରେନିଂ ଦଉଚନ୍ତି ନା ଅଙ୍ଗନବାଡି
ହଁ ହଁ ହଁ ହଁ।
ଆଉ ଯୋଉ ଟାଇମ୍ ରେ ଝିଅ ମାନେ ଗୋଟେ ମାନେ ତାଙ୍କ ୟଙ୍ଗ ଏଜ୍ ରେ ତାଙ୍କେ ଗୋଟେ କିଛି ମାନେ କିଛି କରିବାକୁ ଚାହିଁବେ ଖୁସ ସି ଆଉ ଯାହାବି ତାଙ୍କେ ତାଙ୍କର ଯାହାବି ଭଲ ମନ୍ଦ ସେ ଟାଇମ୍ ରେ କା ସେମାନେ ଏଞଜୟ କରିପାରିବେ ନା ଆନନ୍ଦ୍ ଦ ଉଲ୍ଲାସ କରିପାରିବେ। ଆଉ ଯଉ ଟାଇମ୍ ତାଙ୍କ କୁ ଦରକାର ସେ ଟାଇମ ରେ ହିଁ ତାଙ୍କ କୁ ମ୍ୟାରେଜ କରିଦେଲେ ତାଙ୍କେ ପୁରା ଉ ତାଙ୍କର ଆଉ ସେ ଯୋଉବନ ଅବସ୍ଥା ବି ଆଉ ଫେରି ଆସିବନି ନା।
ନିହାତି ନିହାତି ହଁ ଥରେ ଗଲା ବୋଲେ ବୟସ ଆଉ କୋଉ ଫେରି ଆସୁଛି। ଏ ତ ନିୟତିର ନିୟମରେ ଆମେ ସମସ୍ତେ ବନ୍ଧା।
ଏଇଠି ଦାଇ କହିଲେ ବିଶେଷ କରି ବାପା ମା।
ନିହାତି ନିହାତି ପୁରା ସମ୍ପୂର୍ଣ୍ଣ ଭାବେ। ମୁଁ ତ କହିବି ସମ୍ପୂର୍ଣ୍ଣ ଭାବେ ଆଜି ମୁଁ ଯୋଉ ଭଳିଆ ଦେଖିଲି ପରିସ୍ଥି ଯଦି ବିଶ୍ୱାସ କରିବେନି ବାପା ମା ଏ ତେ ଝିଅଟି ଏମିତି ଏମିତି ପରିସ୍ଥିତିରେ ସମ୍ମୁଖୀନ ହବ ଆଗକୁ ଆଜ୍ଞା ଏମିତି ବୁଝାଇଲା ପରେ ମଧ୍ ଧ୍ୟ ସେମାନେ ନାରାଜ ଥିଲେ, ନାଇଁ ନାଇଁ ନାଇଁ ଆମେ ଆ ଆପଣ କଣ ଜାଣିବାେ ଆମର ପୁରାତନ ପ୍ରଥା ରହିଆସିଚି, ମୁଁ ହେଇଠି ତେର ବର୍ଷରୁ ବାହା ହେଇଥିଲି ବୋଲି ତା ମା ଏମିତି ଛାତି ଫୁଲେଇକ ବାହାରୁଚି, କାଇହିଁ ମୋର ତ କିଛି ହେଇନଥିଲା ଆଜ୍ଞା। ଏ ଏଇ ଭଳିଆ ତାର ମାନେ ଅବସ୍ତବ ଚିନ୍ତାଧାରା ତାର ସବୁ।
ତାପରେ ବିଶେଷ କରି ସାର୍ ସେମାନଙ୍କୁ ଟିକେ ବୁଝେଇ ହବନି, ଗାଁ ଗହଳି ମାନେ ଇଣ୍ଟର ଏରିଆ ଯାହା ବୁଝିଥିବେ ସେ ମାନେ ତାହା ବୁଝିଥୀବେ।
ଆଜ୍ଞା ଆଜ୍ଞା ହଁ।
ଆମେ ସବୁ କିଛି ଆଉ ଯ ଏ କହିଲେ ବି ବୁଝି ଯାଇଥିବେ ସେମାନେ ଅ କହିଲେ ଆ ବୁଝି ଯାଇଥିବେ।
ଠିକ ଠିକ ଆଜ୍ଞା।
ଆଉ ସେମାନଙ୍କୁ ଏ ଜାଗାରୁ ମାନେ ଆଣିକି ବୁଝେଇବା ବହୁତ କଷ୍ଟ। ଶହେରୁ ଏ ଏକ ଭାଗ ଦୁଇ ଭାଗ ବୁଝିଯିବେ କିନ୍ତୁ ଅନେଶ୍ୱତ ଭାଗ ପୁରା ବୁଝିବାକୁ ବହୁତ କଷ୍ଟ। ଷ୍ଟ।
ହଁ ଠିକ କହିଲେ ଆଜି ବି ଆମେ ସେଇ ଜିନିଷଟି ସେଇ ସମାନ ଜିନିଷ ହିଁ ଆମେ ଆଜି ପରିଲକ୍ଷିତ କଲୁ ନିହାତି ଭାବେ ଯେ ବୁଝିବାକୁ ପୁରା ନାରାଜ ଥିଲେ ଗାଁ ଲୋକ।
ତ ବିଭିନ୍ନ ପ୍ରକାର ଆଇନ କାନୁନ ତାଙ୍କୁ ପଢେଇଲା ପରେ ଏଇ ଯୋଉ ଯେହେତୁ ପୋଲିସ୍ ପ୍ରଶାସନ ଟିକେ ଯାଇଥିଲେ ଡରା ଡରି ହେଇକି ତାଙ୍କ ପରିଶେଷରେ ମାନି ଥିଲେ ଯେ ନାଇଁ ଆମେ ଅଠର ବର୍ଷ ପୂର୍ବରୁ ଆଉ ଆକୁ ବାହାଘର ପାଇଁ ଆଉ ଚିନ୍ତା ମଧ୍ୟ କ କରିବୁ ନାହିଁ। ଯଦି କରିବୁ ଆମେ ଆମେ ନିଜେ ହିଁ ଦାୟୀ ହ ରହିବୁ ବୋଲି ଗୋଟେ ଲେଖିକି ମଧ୍ୟ ଦେଲେ। ଆମର ଡିସି ପିଓ ମ୍ୟାଡାମ ସେଇଟା ରଖିଛନ୍ତି କାଗଜଟି, ସେଇଟା ଖାଲି ସେି ଖାଲି ଡରେଇବା ପାଇଁ ଅବଶ୍ୟ କରାହେଲା ସେମିତିତ କିଛି ଇଏ ନାହିଁ ଲେଖିକି ରଖିବାଟା। ଗୋଟେ ଯିଏ ଯୋଉ ଉପାୟରେ ବୁଝୁଚି, ତାକୁ ସେଇ ଉପାୟରେ ବୁଝେଇବା କଥା ଆଉ।
କୁ ହଁ ସେ କଥା ଠିକ ସାର୍ ଏବେ ଏବେ ସବ ଏବେ ତାଙ୍କ ଗାଁରେ ସେ ଘଟଣା ଘଟି ଯାଇଚି, ଏବେ ଆଉ ଜଣେ ସେ ଘଟଣା ଘଟେଇଲା। ବେଳକୁ ସେ କଥା ଟିକେ ଭାବିକି ଚିନ୍ତା କରିକି
ନିହାତି ନିହାତି ହଁ ଭାବିବ ହଁ ହଁ ଠିକ୍। ଏଇ ଏଇ ଏଇ ମାନେ ଏଇ ଉଦାହରଣ ହିଁ ଆମେ ସୃଷ୍ଟି କରିବାକୁ ଚାହୁଁଥିଲୁ। ସେ ଅଞ୍ଚଳ ବାସୀଙ୍କ ଭିତରେ। କାରଣ ସେଇ ପାଖରେ ଲାଗିକି ନିହାତି ଭାବେ ଆଉ ପାଞ୍ଚ ସାତ - ସାତଟି ଗାଁ ମଧ୍ୟ ଅଛି ଆଉ ସେଇ ପଞ୍ଚାୟତକୁୁ ଲାଗିକି ଆଉ ଚାରୋଟି ପଞ୍ଚାୟତ ଲାଗି ଲାଗି ସବୁ ଅଛନ୍ତି। ଆଉ ଇଏ ନିହାତି ଭାବେ ମାନେ ପୁରା ବହୁତ ଆମର। ଅ ଭିତର ଘଞ୍ଚ ଅରଣ୍ୟ ଭିତରେ ଅଛନ୍ତି ଏ ସବୁ ଅଞ୍ଚଳ ଗୁଡା। ତାଙ୍କ ପାଖରେ ସରକାରଙ୍କର ଯୋଜନା ଗୁଡା ମଧ୍ୟ। ପହଞ୍ଚି ପାରୁନି ଠିକ ଭାବେ ତେଣୁ ସେମାନେ ଏଇ ସବୁ ଜିନିଷରୁ ବଞ୍ଚି - ବଞ୍ଚିତ ହଉଛନ୍ତି ସଚେତନତା ପ୍ରୋଗ୍ରାମ ଗୁଡା ହେଇପାରୁନି ତାଙ୍କ ପାଇଁ। ତ ଆମେ କିଛିଟା ଭାବିଛୁ ଆପଣ ମାନଙ୍କ ଭଳିଆ ଯୁବପିଢି। ଯୋଉମାନେ କିଛି ଇଚ୍ଛା କରୁଥିବେ। ସେମାନଙ୍କୁ ନେଇକି କିଛିଟା ଗୋଟେ ପ୍ରୋଗ୍ରାମ କରିବା ବୋଲି ଭାବିଛୁ ଆମେ।
ନିହାତି ନିହାତି ସାର୍ କରିବାକୁ ପଡିବ ଯାଇକି ଯାଇକି ତାଙ୍କ ଏବେ। ସେ ଜାଗାରେ ସେ ଗାଁ ଗହଳି ଜାଗା ଇଣ୍ଟର ଏରିଆରେ ଏଯାକ ସଚେତନ ବିଷୟ ପହଞ୍ଚି ପାରୁନି ନା। ସାର୍ ଏମାନଙ୍କୁ କେମିତି ସଚେତନ ରହିବାକୁ କେମିତି କଣ ଝିଅ- ପଢାଅ ଶିକ୍ଷିତ କରାଅ ସବୁ ବିଷୟରେ ସେମାନଙ୍କୁ ଥରେ କହିଦେଲେ ସେମାନେ ଜାଣିବେନି ନା ସେମାନଙ୍କୁ। ବାରମ୍ବାର କହିବାର ଅଛି।
ହଁ ଏ ଯୋଉ କନ୍ୟା ଦିବସ ରହୁଛି ଏ ଯୋଉ ମାନେ ଆମର। ପିତୃକା ଦିବସ ରହୁଛି ଏଇ ସବୁ ହଁ ହଁ ଆଉ ଆମର ମହିଳା। ଯୋଉ ରହୁଛି ମାର୍ଚ୍ଚ ଆଠ ତାରିଖରେ ହ ପଳେଇଗଲାଣି ଏ ଭଳିଆ। କିଛି କିଛି ବଡ ବଡ଼ ଦିବସ ଗୁଡାକରେ ଯାଇକି ମୁଖ୍ୟତଃ ଆମକୁ ଟାର୍ଗେଟ। କରିବାକୁ ପଡିବ ଆମର କିଶୋର ବାଳିକା ବାଳିକା ମାନଙ୍କୁ ବାଳକ ମାନଙ୍କୁ। ଯୋଉମାନେ ମାନେ ହାଇସ୍କୁଲ ପଢୁଛନ୍ତି ସେମାନେ ଠିକ ମାନେ ଧରି ପାରିବେ ଜିନିଷ ଟା।
ସେମାନେ କା ଆମର ମେରୁଦଣ୍ଡ ନା ଆଗାମୀ-
ହଁ ନିହାତି ନିହାତି ଯେମିତି ଆପଣ ଆମର ଗୋଟେ ମେରୁଦଣ୍ଡ ଯୁବ ବାହିନୀର- ଆପଣ ଗୋଟେ ନାରୀ ସଶକ୍ତିକରଣ ପାଇଁ ଏତେ ଏତେ ବର୍ଷ ହେଲା କାମ କରୁଛନ୍ତି।
ଆମେ ବି ସ ଏମତି ଯାଉ ସୋସିଆଲ୍ ୱାର୍କର ରେ କି ମେଡିକାଲ କୋଉଠି। ଏମତି ମାନେ ବିଧବା ଏମତି ଯାଇକି ଆମେ ବି ଟିକେ ଟିକେ ଯାଇକି ଟିକେ ଏମିତି ସାହାଯ୍ୟ କରୁ କହୁ। ଆମେ ବି ଏମତି ଷ୍ଟାର୍ଟ କରୁଛୁ ହେଲାଣି ଦୁଇ ତିନି ବର୍ଷ।
ଭଲ ଭଲ ନିହାତି ଭାବେ।
ଆମକୁ ବି ଖୁସି ଲାଗେ ନା ସେମାନଙ୍କୁ ଯେତେବେଳେ ଗୋଟେ ଜିନିଷ ଆମେ ଦଉ। କରୁ ସେମାନେ ଯେତେବେଳେ ଖୁସି ହୁଅନ୍ତୁ ଆମକୁ ସେ ଖୁସି ଆମେ ଅନୁଭବ କରିଛୁ ଆଉ ଯେତେବେଳେ ଆମେ ନିଜେ ପାଉଥିଲୁ ସେ ଖୁସି ଗୋଟେ ଅଲଗା ପ୍ରକାର ମାନେ ନିଜ ସ୍ୱାର୍ଥ ପରି ଲାଗେ ଯଦି ଅନ୍ୟକୁ ଯେ ପୁରା ଆମେ ଦେଉ କିଛି କରୁ ଅନ୍ୟ ପାଇଁ ସେମାନେ ଯେତେବେଳେ ଖୁସି ହୁଅନ୍ତୁ ସେଇଟା ଆମକୁ ପୁରା ଶହେ ଗୁଣ ଖୁସି ପାଇଲା ପରି ଲଗେ ଆଉ।